ହୁଁ।
ହଁ କଣ କରୁଚ?
ଏ ଏଇଠି ଟିକେ ବସିଥିଲି ରୋଷେଇ ତ ସ ଅଧା ସାରିଛି ଆଉ ଅଧା ଅଛି। ଏ ବସିଥିଲି ଏଇଠି ଆଉ ଆଉ ଆପଣ
ଏଇ ବସିଥିଲି ଜଳଖିଆ ସାରିକି ବସିଥିଲି ଆଉ।
ହୁଁ ହୁଁ।
ଆଉ ତମର କେମିତି ମନ୍ଦିର ସବୁ ସିଆଡେ କଣ ଅଛି?
ଆମର ଏଇଠି ଆମ ଘର ପାଖରେ ଆମ ଘର ଠାକୁର ଅଛନ୍ତି ରାଧାକୃଷ୍ଣ ମନ୍ ଠାକୁର ଅଛନ୍ତି ଜାଣିଥିବେ। ଅ ଆଗେ ସବୁ ଘର ଘରିକା ପାଖା ଗୋଟେ ଗୋଟେ ସାହିରେ ସବୁ ରାଧାକୃଷ୍ଣ ଠାକୁର ଥାଆନ୍ତି। ବୋଇଲେ ଆମ ଘର ପାଖରେ ରାଧାକୃଷ୍ଣ ଠାକୁର ଅଛନ୍ତି ତାଙ୍କୁ ସବୁଦିନ ଜଣେ ନନା ଆସିକି ପୂଜା କରନ୍ତି।
ଓହୋ ହଁ ସିଏ ପ୍ରାୟ ହଁ ପ୍ରାୟ ଜାଗାରେ ଅଛନ୍ତି ମୁଁ ଜାଣିଛି।
ହଁ ରାଧାକୃଷ୍ଣ ଠାକୁର ଆମର ଗୋଟେ ଅଛି ଏଇଠି ଆମର ପ୍ରତିିବର୍ଷ ଦୋଳ ପୂର୍ଣ୍ଣିମାକୁ ଯାତ୍ରା ହୁଏ। ଆ ଉଁ ସବୁଦିନ ଡେଲି ଆସି ପୂଜା କରନ୍ତି ଆମେ ବି ଯେତେବେଳେ ପର୍ବପର୍ବାଣି ଓଷା ପର୍ବ ଜନ୍ମାଷ୍ଟମୀ ହଉ ଅନ୍ୟ ଅଛି ଘରେ କେତେଦିନ ହେଲା ଠାକୁରଙ୍କୁ ଆଗେ ଭୋଗ ଲଗଉ। ମୁଣ୍ଡିଆ ମାରିକି ଆମେ ଯାହା କାର୍ଯ୍ୟ ବି ଆଗକୁ ଯାଉ ଯାହା ଶୁଭ କାର୍ଯ୍ୟ ଗୋଟେ କରୁ। ଆମେ ଆମ ଘର ପାଖେରେ ଟିକେ ଦୂରରେ ଗୋଟେ ଜଗନ୍ନାଥ ମନ୍ଦିର ଏବେ ତିନ୍ ଚାରି ବର୍ଷ ହେଲା ଏବେ ନଥିଲା ମନ୍ଦିର ଏ ତିନ୍ ଚାରି ବର୍ଷ ହେଲା ଜଗନ୍ନାଥ ମନ୍ଦିର ଗୋଟେ ତିଆରି କରିଚନ୍ତି ବହୁତ୍ ବଢିଆ ମନ୍ଦିର ହେଇଚି କେତେବେଳେ ଆସନ୍ତୁ ବୁଲିକି ଦେଖିକି ଯିବେ।
ହଁ ଯିବା।
ହଁ ଆଉ ଆମର ଟିକେ ଏଇଠି ଛାଡିକି କିଛି ବାଟ ଗଲେ ପାଖରେ ତ ଶିବ ମନ୍ଦିର ନାଇଁ ଏଁ ଟିକେ ଗୋଟେ ନଈ ଅଛି ଛୋଟ ନଦୀ ରାମିଆଳ୍ ନଦୀ ବୋଲି ସେଇ ନଦୀ ସେ ନଦୀ ପାଖରେ ଗୋଟେ ଶିବ ମନ୍ଦିର ଅଛି। ସେ ଶିବ ମନ୍ଦିରର ନାଁ ହଉଚି ହଦଗଡ ଶିବ ମନ୍ଦିର କୁହନ୍ତି। କିନ୍ତୁ ବହୁତୁ ବଢିଆ ମନ୍ଦିର ହେଇଚି। ସେ ମନ୍ଦିରକୁ ଆମେ ସବୁବେଳେ ଯାଉ ଦର୍ଶନ କରିଆକୁ। କାର୍ତ୍ତିକ ମାସ ହଉ ଜାଗର ହଉ। କି କୌଣସି ସୋମବାର। ଅଁ କି ଯଦି ଆମେ ସାଙ୍ଗସାଥି ମିଶି କିଛି ଗୋଟେ ଭୋଜି କରିଆକୁ ଚାହିଁବୁ ସେ ମନ୍ଦିରକୁ ଯାଇକି ଭୋଜି କରାଯାଏ। ଏଁ ଠାକୁରଙ୍କ ପ୍ରସାଦ ନେଇକି କରିଆ ପାଇଁ ସେଠି ପାଖରେ ସବୁ ସୁବିଧା ଅଛି ତ। ସେଠି ଗଲେ ବଢିଆ ଲାଗେ କିନ୍ତୁ ମନ୍ଦିର ଜାଗାକୁ ଯିବ ନା ତମ ବହୁତୁ ଆତ୍ମା ଶାନ୍ତି ଲାଗିବ ମାନେ ତାଙ୍କ ପାଖରେ ବସିଲେ ଏନ୍ତି କିଛି ତମେ କଣ କରିକି ଆଇଚ କଣ ନାଇଁ କି ସବୁ ଭୁଲିଯିବ। ଏତେ ଶାନ୍ତି ଲାଗୁଛି ସେ ଜାଗାକୁ ଗଲେ।
ହଁ ମନ୍ଦିର ପରିବେଶ ଟିକେ ଭଲ ଆଉ। ଆଉ ଆମର ଏଠି ଅ ଛି ଭଲ ମନ୍ଦିର ଆମର ଏଠି ଆମର ମହାନଦୀ ମଝିରେ ଗୋଟେ ମନ୍ଦିର ଅଛି ମହାଦେବଙ୍କର ଯାହା ନାଁ ଧବଳେଶ୍ଵର ମନ୍ଦିର ଧବଳେଶ୍ଵର ମନ୍ଦିର ଅଛି ହଁ ଧବଳେଶ୍ ର ମନ୍ଦିର ସେଠି ବ୍ରିଜ୍ ଅଛି ଗୋଟେ ଝୁଲା ବ୍ରିଜ୍ ଅଛି ତାର ବିଶେଷତ ହଉଛି ଝୁଲା ବ୍ରିଜ୍ ସେ ନଈ ରେ କଟେତି ବ୍ରିଜି ହେଇଚି ଏ ଆଗେ ସବୁ ଡଙ୍ଗାରେ ଲୋକ ଯାଉଥିଲେ ତାପରେ ବ୍ରିଜି ହେଇଯାଇଚି ସବୁ ବ୍ରିଜ ରେ ଯାଉଚନ୍ତି। ସେପଟେ ଝୁଲା ବ୍ରିଜ୍ ହେଇଚି ଝୁଲା ବ୍ରିଜ୍ ରେ ସବୁ ଲୋ କ ଯିବେ ପୁରା ମଝିରେ ଖୁମ୍ବ ନାଇ ଏପଟୁ ସେପଟ ବ୍ରିଜ୍ ଟା ଝୁଲୁଚି ସେଇଟା ଦେଖିବା ପାଇଁ ବହୁତୁ ଲୋକ ଭିଡ ହୁଅନ୍ତି ସେ ବ୍ରିଜ୍ ରେ ଯିବେ ଧବଳେଶ୍ ଶର ବାବା ସେଠି ସାକ୍ଷାତ୍ ଉଭା ହେଇଛନ୍ତି ସେ ସ୍ୱତନ୍ତ୍ର ବାହାରିଚନ୍ତି ଧ ତାଙ୍କ ନାଁ ଧବଳେଶ୍ଵର ଏଇଥିପାଇଁ ଯେ ସେ ଧଳା ବଳଦକୁ ରାତାରାତି କଳା କରିଦେଇ ମାନେ କଳା ବଳଦକୁ ରାତାରାତି ସେ ଧଳା କରିଦେଇଥିଲେ ସେଇଥିପାଇଁ ତାଙ୍କ ନାଁ ହଉ ଚନ୍ତି ଧବଳେଶ୍ଵର ସିଏ ପୁରା ଡାକେ ପୁରା ଉଁ ଠାକୁର ସିଏ ପୁରା ଧବଳେଶ୍ଵର। ଆଉଁ ସେ ବହୁତ୍ ବଢିଆ ସେଇଠି ମନ୍ଦିର ପରିବେଶ ବଢିଆ ହେଇଚି ସେ ମାନେ ମନ୍ଦିର ଏତେ ବଢିଆ ହେଇଚି କି ସେ ପୁରା ପର୍ଯ୍ୟଟନ ସ୍ଥଳୀ ବହୁତୁ ଟୁରିଷ୍ଟ୍ ବାହାରୁ ବି ଆସୁଛନ୍ତି ଆଉ ଆମେ ସେଇଠି କି ଯାଉଁ ସେଇଠି ବହୁତ୍ ବଢିଆ ଜାଗା ସେଇଠି ଦର୍ଶନ କରିକି ଆସୁ ବଡ ଓଷା ଗଜ ଭୋଗ ସେଇଠୁ ବାହାରେ। ବଡ ଓଷାରେ ବହୁତ୍ ଭିଡ ହୁଏ ଲାଇନ୍ ଲାଗେ ପୁରା ପାଞ୍ଚ କିଲୋମିଟର୍ ରୁ ଆମେ ବଡ ଓଷାରେ ଯାଉ। ଡଙ୍ଗା ଭଷାରେ ଯାଉ ତାପରେ ଏକବାରରେ ବି ମୁଁ ଯାଏ। ଆଉଁ ସେଇ ମନ୍ଦିର ଗଲେ ବହୁତ୍ ବଢିଆ ହେଇଚି ସେଇ ମନ୍ଦିର ଆମେ ଦେଖିକି ଆସୁଁ। ସେ ଗୋଟେ ଆମର ସେଇଠି ସେଇ ମନ୍ଦିର ଗୋଟେ ବଡ ମନ୍ଦିର ଅଛି।
ହଁ-ହଁ-ହଁ ମୁଁ ସେ ମନ୍ଦିରକୁ ଛୋ ଯେତେବେଳେ ଥରେ ଯାଇଥିଲି ଯୋଉ ବ୍ରିଜ କଥା କହୁନାହାନ୍ତି ସେତେବେଳେ ବ୍ରିଜ୍ ହେଇନଥିଲା। ସେ ଛୋଟବେଳେ ଥର ଡଙ୍ଗ ହଁ ଡ ଡଙ୍ଗା ରେ ଯାଇଥିଲି ବହୁତ ଡର ଲାଗେ ସେ ଯୋଉ ନଦୀ ମହାନଦୀ ପାଣିରେ ଏପଟ ଏପଟ। ପୁରା ଅକାତକାତ ପାଣି ନଦୀ ପାର। ସେ ମନ୍ଦିରକୁ ଯିବ ଦର୍ଶନ କରି ବହୁତ ଡର ଲାଗେ କିନ୍ତୁ ଏବେ ବ୍ରିଜ୍ ହେଇଯାଇଛି ସବୁ ସୁବିଧା ହେଇଯାଇଛି ଗାଡି ମଟର। ଚାଲିକି ଆରାମ ସେ ଯାଇପାରିବେ ଆଉ।
ହଁ ନାଇଁ ଆମର ଏପଟେ ଯୋଉ ଡଙ୍ଗାରେରେ ଯାଆନ୍ତି ଏତେ ଡର ନାହିଁ କିନ୍ତୁ ତଥାପି ବ୍ରିଜ୍ ହେଇଗଲା। କିନ୍ତୁ ଯୋଉ ଝୁଲା ବ୍ରିଜ ହେଇଛି ଝୁଲା ବ୍ରିଜ ଟା ଏଇଥିପାଇଁ ହେଲା। ସେପଟେ ଡଙ୍ଗା ସବୁ ବର୍ଷ ବୁଡିଲା କାହିଁକିନା ସେପଟେ ପୁରା ଗଣ୍ଡଟା ଅକାତକାତ ପାଣି ଡଙ୍ଗା ଯାଇପାରେନି ତା ତ ପାଏନି ନେଇପାରେନି ନାହୁରି ବୁଡିଯାଏ ତେଣୁକରି ଗମେଣ୍ଟ ତାକୁ ଉଁ ଝୁଲା ବ୍ରିଜ କରିଦେଲା। ସେ ଝୁଲା ବ୍ରିଜ ଏବେ ଚାଲିଚି ସେ ଝୁଲା ବ୍ରିଜ ରେ ଲୋକ ଯାଉଚନ୍ତି। ଆଉ ଏପଟେ ବ୍ରିଜ ରେ ଯାଉଛନ୍ତି ଭାଆରି ଝୁଲାବ୍ରିଜ ଟଙ୍ଗା ଉଠିଗଲା ଡଙ୍ଗା ଆଉ ନାହିଁ ଯିଏ ବି ଚାହିଁବ ସେଠି ବୋ ଟିଂ କରିପାରିବ କିନ୍ତୁ ଏବେ ଯୋଉ କୁମ୍ଭୀର ଯୋଗୁ ସେ ବୋଟିଂ କେହି ସେଠି କରୁନାହାନ୍ତି କୁମ୍ଭୀର ଟିକେ ଆସିଚନ୍ତି। ସେଇ ଯୋଗୁ ବୋଟିଂ କରୁନାହାନ୍ତି କିନ୍ତୁ ସବୁ ବ୍ରିଜ ରେ ଯାଉଛନ୍ତି। ଦର୍ଶନ କରିକି ଆସୁଛନ୍ତି ବଢିଆ ହେଇଛି ମନ୍ଦିର ଏବେ ବହୁତ ଡେଭଲପ କରିଲାଣି ସେ ମନ୍ଦିର।
ହୁଁ ହୁଁ ଭଲ ହେଇଛି ମାନେ ଝୁଲା ପୋଲରେ ଏବେ ଚ ଯିବା ଆସିବା କରୁଛନ୍ତି ନା ନା ନାଇଁଝୁଲା
ନାଇଁ ଝୁଲା ପୋଲ ଏଇ ବର୍ଷେ ହବ ସେ ବନ୍ଦ ହେଇଯାଇଛି କାହିଁକି ଝୁଲା ପୋଲରେ ଆମେ ବି ଯାଉ ସେ ଝୁଲା ପୋଲରେ ବି ଏବେ ଯାଇ ସବୁ ଫଟ ଉଠଉଛନ୍ତି କିନ୍ତୁଝୁଲା ପୋଲଟା ଏବେ ଟିକେ ବନ୍ଦ କରାଯାଇଛି ଖାଲି ବ୍ରାହ୍ମଣ ମାନେ ଯାଉଛନ୍ତି ଯୋଉମାନେ ନନା ପୂଜା କରୁଛନ୍ତି ଆଉ ଅଲଗା ଲୋକଙ୍କୁ ବନ୍ଦ କରାଯାଇଛି କାହିଁକି ନାଁ ଝୁଲା ପୋଲଟି କାଳେ ଛିଣ୍ଡି ଯାଇପାରେ କୋଉଠି ଗୋଟେ ଗୁଜୁରାଟ ନା କୋଉଠି ଛିଣ୍ଡିଗଲା ତ ଝୁଲାପୋଲ। ତେଣୁକରି ବାଇଚାନ୍ସ ଛିଣ୍ଡି ଯାଇପାରେ ସେଟା ହଲୁଛି ସେ ଝୁଲା ପୋଲ ତା ନା ଏଇଥିପାଇଁ ସେ ଝୁଲୁଛି ତମେ ଗଲେ ସେ ଏମିତି ବାଡେଇ ହବ ଏପଟ ସେପଟ କାଳେ ଛିଣ୍ଡି ଯାଇପାରେ ବୋଲି ଆଉ ଗୋଟେ ନୂଆ ପୋଲ କରାହେଇଛି ସେ ନୂଆ ପୋଲରେ ସେଇ ନଈ ଉପରେ ଯାଉଚନ୍ତି। ଆଉ ଝୁଲା ପୋଲରେ ଯାଇକି ସେଠି ଝୁଲାପୋଲ ପାଖରେେ ତମେ ଫଟ ଉଠେଇ ପାରିବ କଣ କି ବ୍ରିଜ ଝୁଲା ପୋଲ ଅଧା ସେ ପରନ୍ତ ଯାଇପାରିବ ଜଣେ ଦି ଜଣ। ଏମିତି କରାହେଇଛି ଆଉ କିନ୍ତୁ ସେ ପୋଲ ଟା ଦେଖିବାର ଅଛି ସେ ପୋଲ ଆମର କାଲକାଟା କାଲକାଟା ହାଓଡା ପୋଲ ଭ ଭଳିଆ ହେଇଛି।
ହଁ ଦେଖିଆ କେତେବଳେ ଯିବା ସୁବିଧା ଦେଖିକି କେତେବଳେ ଯିବା ଆଉ।
ହଁ ସେଇଟା ପୁରା ହାଉଡା ବ୍ରିଜ୍ ଭଳିଆ ହେଇଛି ଆଉ ବଢିଆ ହେଇଛି ଝୁଲା ପୋଲ।
ହୁଁ ଆମ ଆଡେ ତ ଏବେ ବର୍ଷା ଉଠଉଛି ପୁଣି କଣ କହିଲେ ଖରା ଦେଖେଇ ଦଉଛି ପବନ ଜୋରସୋରରେ ହଉଛି ଆପଣଙ୍କ ଆଡେ ହେ
ଆମର ଏଠି ପବନ ଅଳ୍ପ ହଉଛି ଆ ହେଁ ଘଡଘଡି ସକାଳୁ ମାରୁଥିଲା ଜୋର ରେ ବର୍ଷା ଝିପିଝିପି ଝିପିଝିପି ପକେଇଲା ଏଇନା ଟିକେ ଖରା ହେଲା।
ଅଁହ ଏଇ ଯୋଉ ମଣ୍ଡା ପିଠା କେମତି କରାଯାଏ ଜାଣିଛନ୍ତି ମତେ ଟିକେ କହିବେକି ମୁଁ ଟିକେ ମୋର ବହୁତ ଇ ଇଚ୍ଛା ଟିକେ ମଣ୍ଡା ପିଠା କରି ଖାଇବା ପାଇଁ ତ କିନ୍ତୁ ମୁଁ କଣ ତା ପ୍ରୋସେସିଂ ଟା ଥରେ ଦିଥର ଟ୍ରାଏ କଲିଣି କିନ୍ତୁ ମୋର କୋଉ ପାଳି ପାଣିଆ ହେଇଯାଉଚି। ପାଚୁ ପାଚୁଆ କରିପାରୁନି କୋଉ ପାଳି ବିଣ୍ଡି ବିଣ୍ଡି ହେଇଯାଉଛି ତାକୁ ବି କରିପାରୁନି କେମତି କରନ୍ତି ଆପଣ ଜାଣିଛନ୍ତି କି?
ମଣ୍ଡା ପିଠା ଆକ୍ଚୁଆଲି ମତେ ହଉଛି ସିଜା ପିଠା ସବୁ ଜଣା ଜନ୍ତା ପିଠା ମତେ ଜଣା ନାହିଁ ଜନ୍ତା ପିଠା କିଏ ଜି ଦେଲେ ମୁଁ ତାକୁ ତିଆରି କରିଦେବି ମଣ୍ଡାପିଠା କିଏ ଜନ୍ତି ଦେଲେ ତିଆରି କରିଦେବି। କାହିଁକି ନା ମତେ ହିଁ ଏଇ ପାଣି ର ଭାଗ ମାପଟା ଆସେନି। କିନ୍ତୁ ମୁଁ ଯେତିକି ଟିକେ ଶୁଣିଥିଲି ଆମର ସବୁ ବଡ ଦେଇ ମାନେ କରନ୍ତି ଇଠି ବି ଆମର କରନ୍ତି ଆଉ ଉଁ ଯୋଉ ପାଣି କହନ୍ତି କାଳେ ଯେତିକି ଯେ ତାର ଚୁନା ତାର ଟିକେ କାଳେ ଡବଲ ପାଣି ଦିଆଯାଏ ସେମତି। ଏତିକି ଶୁଣିଥିଲି ଆଉ ମୁଁ କେବେବି ସେଟା କରିନି।
ଅହ ମୁଁ ମୁଁ କହିଲି ଦେଖିବା ପଚାରେ ଦିଦିଙ୍କୁ ଦିଦି ଯଦି ଜାଣିଥିବେ ଟିକେ କହିବେ ମୋର ଦି କିନ୍ତୁ ତାର ଭୁଲ ହେଇଗଲା ଏମ ତ ତା ପ୍ରୋସେସିଂ ଟା ଏଥିପାଇଁ ଆପଣଙ୍କୁ ପଚାରିଲି ଆଉ।
ହଁ ରେ ମଣ୍ଡା ପିଠା ମୋର ଖାଇବାକୁ ଭାରି ଇଚ୍ଛା ମୁଁ ଖାଏ କିନ୍ତୁ ମେନ ତିଆରି କରିଦେବି ଗଡେଇ ଦେବି କିନ୍ତୁ ମେନ ମତେ ସେ ପାଣି ଭାଗ ମାପଟା ଆସିନି ମୁଁ ଖାଲି ଗୁରୁବାର ଓଷାରେ ହଁ ଯୋଉ ମଣ୍ଡା ପିଠା କରେ ସୁଜିରେ ମୁଁ ଆଉ ଚାଉଳ କୁଟି କାଟି ଚୁନା କରି କରିପାରେନି ମୁଁ ହଁ ଗ୍ରାଇଣ୍ଡିଂ କରିକି ଯେ କରିପାରେନି ମୁଁ ସୁଜିରେ ଜନ୍ତିି ଦିଏ ମୁଁ ଆମର ପଚାରିକି ଜଣେ ଏଇଠି ନାନୀ ଅଛନ୍ତି। ପଚାରିକି ତାଙ୍କୁ ଉଁ କହିଦି ସେିଏ କହନ୍ତି ଯେତିକି ସୁଝଜି ଦବ ତାଟିଏ ସୁଝଜିଦଲ ଦି ଚଟିଆ ପାଣି ଦିର କରି ସୁଜି ଟାକୁ ଜନ୍ତିିକି ନଡିଆ କରିକି ପୁର କରିକି ତା ଦେହରେ କରି କି ଦଶଟା ମଣ୍ଡା ପୂଜା କରିଦିଏ। ସେତିକି ସେମିତି ସେତିକି ଜାଣିଛି ଆଗକୁ ମୁଁ ପିଠା ଜାଣି ନିଜେ ମଣ୍ଡ ପିଠା।
ହୁଁ ଆପଣଙ୍କର ସୁଦୁସ ବ୍ରତ କେମିତି କଣ କରନ୍ତି?
ସୁଧସାଗର ତ ଏମିତି ଯୋଉ ଯେମିତି ଗୁରୁବାର ତା ଖଟୁଲି ରେ ମାଆଙ୍କୁ ରଖିକି ତା ପକେଇକି ପୂର୍ବ ଦିନରୁୁ ପୋଛା ପୋଛି କରିକି ହଟୁଲି। ଚିତା ପିତା ସବୁ ଲେଖିକି ଘରେ ଠାକୁରରେ ଚିତା ଲେଖିକି ସକାଳୁ ଉଠିକି ରାତିଧଇକି ମାଆଙ୍କୁପନା। କରିକି କଟଲିରେ ପୂଜା କରିକି ଗୁଆ ଆ ଯୋଉ ମାନେ ଫାଷ୍ଟ କରୁିବେ ଦଶଟି ରରୁ ବା ଦଶ ବ୍ରତ ଯ କରିବେନ ପୁରୁଣା। ତାଙ୍କ ପାଇଁ ଦିଟା ବ୍ରତ ଦିଟା ଗୁଆ। ଗୁଆ ଆଉ ରଖିକି ମାଙ୍କୁ ପୂଜା କରିଦେଇକି ରକ୍ତ ମୁ ନେଇକି ଯାଇ ଭାରି ମନ୍ଦିର। ମନ୍ଦିରରେ ପୂଜା କରିକି ଆଣିକି ମାଆଙ୍କ ପାଖରେ ବ୍ରତ ଛୁଇଁ ଦିଏ ଗୁଆ ରଖିଦିଏ। ତାପରେ ଯୋଉ ପାଣି ଛଡେଇ ଦେଇକି ମୋର ଗଣ୍ଠି ନନା ପକେଇ ଦେଇଥାଏ। ଆଉ ମୁଁ ନ ଗୋଟେ ଗଣ୍ଠି ଆଉ ନଅଟା ଗଣ୍ଠି ମୁଁ ପକେଇଦିଏ ଦଶ ଗଣ୍ଠି ପଡିବ। ପକେଇକି ମାଙ୍କ ପାଖରେ ଛୁଇଁକି ମୋର ପିନ୍ଧେ ଆଉ ଅରୁଆ ଖାଏ ଆଉ। ଆମର ଏମିତି ହୁଏ।
ହ ହଁ ଆପଣ ଗାଡେ ଏମିତି କରନ୍ତି ଆ। ଆମ ଆଡେ ତ ଏଠି ପ୍ରାୟ ଲୋକ କିଛି ଲୋକ ଘରେ କରୁଛନ୍ତି ସୁଦଶାାବତ ନୀତି ନିୟମର କି କି କରୁଛନ୍ତି। ଆଉ କିଛି ଲୋକ ମନ୍ଦିରରେ ଯାଇକି ବ୍ରତ ପୂଜା କରିଦେଇକି ଆସୁଛନ୍ତି ପାଖରେ ଯୋଉ ଜଗନ୍ନାଥ ମନ୍ଦିର ହଉନି ରାଧାକୃଷ୍ଣ ମନ୍ଦିର ହଉ। ତାଙ୍କ ପାଖରେ ଯାଇକି ସମସ୍ତେ ମିଶିକି ସାତ ଆଠ ଜଣ ମିଶିକି। ସେଠି ବ୍ରତ ପୂଜା କରି ଗଣ୍ଠି ପକେଇକି ଆସନ୍ତି ଆଉ
ହଁ ଆମର ମନ୍ଦିରକୁ ତ ପ୍ରାୟ ଯାଉଛନ୍ତି ମୁଁ ମନ୍ଦିରକୁ ବି ଯାଏ ଘରେ ବି ଖଟୁଲି ରେ ମୁଁ ପୂଜା କରେ। ତାପରେ ମନ୍ଦିରକୁ ଯାଇ ପୂଜା କରିକି ଆଣିକି ଘରେ ମାଆଙ୍କ ପାଖରେ ଛୋଇଇକି ପାଣି ଛଡେଇକି ପିନ୍ଧେଇି ଗନ୍ଥି ପକ
ଘରେ ଘରେ ଆଚୁଆ କହିଲେ ଭଲ କାହିଁକି ନା ଆପଣ ଶିଖିବେ ଜାଣିବେ କେମିତି ପୂଜାଟା ହଉଛି କେମିତି କଣ କରୁଛନ୍ତି? ଥରକୁ ଦି ଥର କରିଦେଲେ ସବୁ ଜିନିଷଟାଣେ ସବୁଟା ଶିଖିବେ। ଆଉ ଆମେ ଯଦି ମନ୍ଦିରକୁତେ ପଳଉଛ ମନ୍ଦିର ନନା ପୂଜା କରିଦେଲେ ଆମେ ପୂଜା କରି ଧରିକି ପଳେଇ ଆସିଲେ ଘରେ ଆମେ କଲେ ଘରେ କଲେ ଘରେ ଟିକେ ଧନ ସମୃଦ୍ଧି ସବୁଥିରେ ବଢ଼ିବ ଭଗବାନ୍ ଆଶୀର୍ବାଦ ଦେବେ ମନ୍ଦିର ଗଲେ ବି ଦେବେ ସେମିତି କିଛି ନାହିଁ କିନ୍ତୁ ଘରେ ମାଙ୍କର ପୂଜା ଟା କଲେ ଟିକେ ଭଲ ଆଉ
ହଁ ମୁଁ ସେଇଥିପାଇଁ ମୁଁ ଘରେ କରେ ଖଟୁଲିରେ ଯେମିତି ଗୁରୁବାର ଓଷା କରେ ସେମିତି ଖଟୁଲି ରେ ସେମିତି ନିତିନିୟମରେ ପୂଜା କରେ ଖାଲି ମନ୍ଦିରକୁ ଯାଏ ବ୍ରତ ବ୍ରାହ୍ମଣ ନନାଙ୍କ ପାଖରେ ପୂଜା କରିଦେଇକି ସେ ନନା ଗଣ୍ଠି ଗୋଟେ ପକେଇ ଦେଇକି ପୂଜା କରିଦେଇ ଦେଇଦେବେ ମୁଁ ଆସିକି ଘରେ ଯୋଉ ପୂଜା କରିକି ଯାଇଥିବି ଖଟୁଲିରେ ପୁଣି ଥରେ ରଖିଦେବି ପାଣି ଛଡେଇକି ପୁଣି ମାଆଙ୍କ ପାଖରେ ଦଶ ଗଣ୍ଠି ପକେଇକି ପିନ୍ଧେ କିନ୍ତୁ ଘରେ କରେ ମନ୍ଦିର ଯାଏ ମୁଁ ଦି ଜାଗାରେ
ଓହୋ
ହ ମାଙ୍କୁ ଭଲରେ ପୂଜା କଲେ ମା ଆଶୀର୍ବାଦ ଦେବେ ଭଲ ହ ଆସିଲେ ମା ବିରଜା ମାନ କରି ସମସ୍ତଙ୍କର ଧନ ଜନ ଉପଲକ୍ଷ୍ମୀ ସବୁ ପୁରିଯିବେ
ମାଙ୍କ ଆଶୀର୍ବାଦ ବିନା କିଛି ନାଇଁ
ହଁ ଆମ ନାରୀ ମାନଙ୍କ ଭିତରେ ତ ଅଛନ୍ତି ସିଏ ଆଉ
କଣ କହିଲେ
ମୁଁ କହିଲି ଆମ ନାରୀ ମାନଙ୍କ ଭିତରେ ତ ମା ଅଛନ୍ତି ଆଉ ମା ଲକ୍ଷ୍ମୀଙ୍କ ରୂପ ଆଉ
ହଁ ହଁ ହଁ ହଁ ହଁ ହଉ ଏବେ ରଖୁଛି ପରେ
ହଉ ରଖ